ହଁ ତ୍ରେୟତା ହାଲୋ ହୁଁ କଣ କରୁଚନ୍ତି ମ୍ୟାାମ?
ଖାଲିରେ ବସିଚି।
ଆଚ୍ଛା ଏଣେ ସନ୍ଧ୍ୟା ହେବାକୁ ଆସିଲାଣି ତ ଆଉ। ସନ୍ଧ୍ୟାରେ ଟିଫିନ୍‌ କଣ କରିବେ ସ୍ନାକ୍ସ ଆଇଟମ୍ କଣ?
ଆଜି ସ୍ନାକ୍ସ ଆଇଟମ୍ କଲେ ଆଜି ପକୁଡି ତିଆରି ହବ।
ଆଚ୍ଛା ପାକୁଡି କରିବେ ନାଇଁ କି ଆଚ୍ଛା ଆଚ୍ଛା ବେସନ ପାକୁଡି ନା କଣ?
ହୁଁ ବେସନ୍‌ ପକୁଡି ହଁ ଘରେ ଏକା କରୁଚି। ଆଚ୍ଛା ତାର ଏଇତି ପାଇଁ କହିଲ ପକୁଡି ଆଇଟମ୍ ର ଇନ୍କ୍ରିଏଣ୍ଟ ହୋଉଚି କି ତମେ ବେସନ ଟି ଅଧ କିଲୋ ବେସନ ଟି ନେଇଯିବ ହଁ ଘରେ ଆଗେ କରୁଚି ବେସନ ଅଧ କିଲୋଟି ନେଇଯିବ ତାରେ ପାଏ ପିଆଜ ନବ, ପିଆଜ ବା ସୋରିଷ ରୁ କାଟିକିରି ସେ ବେସନରେ ପିଆଜ ମରିଚ ଗ୍ରୀନ୍ ଚିଲି ହୁଁ।
ଆଁ
ଉଁ ହୁଁ। ଲୁଣ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହଁ କୁହନ୍ତୁ କୁହନ୍ତୁ ଆ
ହଁ ଲୁଣ ହଁ ଆସି ଆସୁଚି ଆସୁଚି ଲୁଣ ଟିକେ ପକେଇବ ଜିରା ପକେଇବ। ଧନିଆ ପତ୍ର ପକେଇବ ନେଚିନା ପତ୍ର ପକାଇବ ସବୁଯାକ ପୁରା ବଳିଆ କରିକି କି କାରା ମିସେଇ ଦେବ ମିସେଇଲା ପରେ ତାଇରେ ବେକିଂଙ୍ଗ ସୋଡା ଟି କେ ପ କେଇବ ତ ପକେଇକି ଏଟାତ ତେଲରେ ଭଜା ହବ ଆଉ। ଆଉ ପିଆଜି ହ ପିଆଜର ପିଆଜି କହିଲେ ଅ ବେସନ ଏକା ହେବ ମାତ୍ର ଲମ୍ବା ଲମ୍ବା ପିଆଜ କାଟିବାକୁ ପଡିବ ତାହିଁରେ। ହଁ ସେରା ପିଆଜି କୁ ଟିକେ ଜେ ବେ ବେଶୀ ପିଆଜ ଅଧେ କେଜିି ଆଁ ଏଇରା କଣ ଚୂନକୁ ବେସନକୁ କେଜିଟି ପିଆଜ ଲାଗିବ ଟିକେ ଏକ୍ସଟ୍ରା ପିଆଜ
ପିଆଜ ବେଶି ଲାଗିବ।
ହଁ ପିଆଜ ଫେଶି ଲାଗିବ। ଆଉ।
ହୁଁ ଆଚ୍ଛା। ଆଉ କଣ କରନ୍ତି?
ଏଇରା ଯା ସ୍ନାକ୍ସି ସା ସମୋସା ସିଙ୍ଗଡ଼ା କଟଲେଟି ପତ୍ରକୋବି କାଟଲେଟି
ହଁ ସନ୍ଧ୍ୟାରେ ହଁ। ସନ୍ଧ୍ୟାରେ ଏଇରା ସବୁ ଯାକ ସ୍ନାକ୍ସ ଆଇଟମ ଆକା ତିଆରି ହଉଛି ଆଉ। ହଁ କଟ୍ ହଁ ଜାଣିଛି ଜାଣିଛି କଟଲେଟ ହେଲେ ପତ୍ରକୋବି ପକେଇକି ହଁ ପତ୍ର କୋବିକି ବହୁତ୍ ସରୁୁ କରିକି କାଟିଦେବେ ଟିକେ ଲୁଣ ପକେଇକି ତାଇଁରେ ଟିକେ ରଖିଦେବେ ତାହିଁର ତାର ପୁରା ପାଣି ଛେଚିକି ପୁରା ପାଣି ବାହାରି ପଡିବ, ତାଇରେ ଟିକେ ହଁ ତାଇରେ ଟିକେ ଚୂନ ଦେବେ ଏଇଟା ବେସନ ଟା ଟିକେ ଦେବେ ଆଉ ତମର ଯୋଉ ଚାଉଳ ଚୂନ ଖାଉଛି। ସୋୟା ଟିକେ ଦେବେ ଟିକେ ଆଣ୍ଟ ରହିବ ଆଉ କଲର୍ ଫୁଟ୍ କଲର୍ ଟିକେ ପକେଇବେ। ଆଁ ବ୍ଲାକ୍ ପେପର୍ ଟିକେ ପକେଇବେ ଟିକେ ତାହାର। ଆଉ ମରିଚଗୁଣ୍ଡ ପକେଇବେ ସରୁ ସରୁ କାଟିକି କଞ୍ଚା ଲଙ୍କାଇଲେ ପକେଇବେ। ଟିକେ ଗାଜର ହେଲେ ପକଉଛନ୍ତି ଗାଜର ହେଲେ ଟିକେ ପକେଇଲେ ଭଲ ରହିବ। ଆଁ ପତଳା ପତଳା କରିବି ତାହିଁ ଟିକେ ଶୁକ୍ଲା ରହିବାର ଅଛି। ହଁ କାଟଲାଟୋ ଏଇଟା ଏଇ ଏଇଟା ଡ ଟା ଟିକେ ଶୁକ୍ଲା ରହିବାର ଅଛି ପତଳା ରହିଲେ ହେବନି।
ପତ୍ରକୋବୀ। ସରୁ ସରୁ କା
ହଁ।
ପୁରୀ କାଟିଲି ଦିରେ ଆଉ ଅଳ୍ପ ଟିକେ ଆମର ବିଟ କାଟିକି ତାନେ ମିଶେଇ ଦେଇକି ତାକୁ ଟିକେ ଲୁଣ ଦେଇକି ତାକୁ ଢାଙ୍କିକି ରଖିଦେଲେ ତାର ପାଣି ଛାଡିବ।
ହଁ।
ତାକୁ ଚିପୁଡିକି ପାଣି ବାହାର କରିଦବ ବେଶୀ ଚିପୁଡି ବନିବା ଅଳ୍ପ ମାନେ ପାଣି ବାହାର ତାପରେ ତମର ପାଇକ୍ ଯଦି କେଜିଡି ସବୁ ପରିବା ନେଇଛ ବୋଲେ ପାଖାପାଖି ତମର ପାଇକ୍ କିଲୋ କର୍ଣଫ୍ଲୋର ଆଉ ତାଠୁ ଅଧେ ମେମଇ ଦା ପଡିବ ବୁଝିଲେ ଯଦି କର୍ଣଫ୍ଲୋର ପକେଇଚ ହେଲେ ତମର ଦେଢଶହ ଗ୍ରାମ ପାଖାପାଖି ମଇଦା ପଡିବ ତାଲେ ଟିକେ ଲୁଣ ଦବ। ତମେ ଆଉ ଗୋଲମରିଚ ଗୁଣ୍ଡ ଦବ ଟେଷ୍ଟିଂ ସଲ୍ଟ ଦବ ହେଲା ଆଉ ଅଳ୍ପ ୱ ଅଳ୍ପ ଟିକେ ତମେ ଭିନିଗାର ଟା ଡ ଲାଇଟ୍ ଲି ଭିନିଗାର ଟିକେ ଦବ କଞ୍ଚାମ ଲଙ୍କା କୁ କା ତାକୁ ଛେଚିକି ଦରଦରା କରିକି ଟିକେ ଦବ। ମାନେ ଭଲ ସେ ସୁଆଦ ଆସିବ ସବୁ ଯାକ ମିଶେଇ ଦବ ମିଶେଇକି ତାକୁ ଗୋଳେଇକି ତାକୁ ଟିକେ ଟିକେଗ୍ଲୋ ରାଉଣ୍ଡ ସେ କର ବା ତମେ ଓହଲ ଇ ଲମ୍ବା ସେ କର ଯୋଉ ପ୍ରକାର କହୁଛ କର କିନ୍ତୁ ବେଶୀ ଚି ପୁଡିକି କରିବନି ଟିକେ ଟିକେ ତାକୁ ମାନେ ଗ୍ୟାପ ରହିବ ରହିଲେ ସେଇଟା ଭାଜିଲା ବେଳକୁ ଭଲ ଲାଗିବ ପୁରା ତମେ ଯଦି ସୁଯୋଗ ବଇଲେ ଖାଲି ଅଟାଳଆ ଅଟାଳିଆ ହେଇଯିବ ଅଟା ଅଟା ହେଇଯିବ ସେମା ହଁ ହଁ ଆଜ ପିସ୍ ବିି ରହିବ ତାକୁ ଦି କଲେ ମତେ ଫ ଆମେ ବି କଟ ନାଇଟ କହୁଛୁରେ ଘରେ
ହଁ
ପରିଆ ଆସିଲେ ହଁ କଟଲାଟେ କରାହେବେ ଆଉ ଚାଉମିିନ
ଚାଉମିିନ ଚାଉମିିନ ବି ଯାଣିନ୍ତି ଚାଉମିିନକୁ ଆଗେ ଚାଉମିିନ ପ୍ୟାକେଟ୍ ଆଣିଲେ ତାକୁ ଗରମ ପାଣିରେ ଟିକେ ନୁଣ ଆଉ ଟିକେ ତେଲ ପକେଇକି ସିଝେଇଦବ ସେ ଏମିତି ସିକ୍ସ ଟିକେ ଫିଫ୍ଟୀ ପର୍ସଅଣ୍ଟ କେତେ ସିଝେଇକି କାଢ଼ିଦବୁ ଭଲ ପୁରା ସିଝେଇବନ କାଢ଼ିଦେଲା ପରେ ଟିକେ କଡ଼େଇରେ ହଉ ତସଲାରେ ହଉ ତାହେଲେ ଟିକେମାନେ ଆଗେ ଟିକେ ତେଲ ଦବ ତେଲ ଦେବା ପରେ ଟିକିଏ ଏଟା କ ଣ ତମର ରସୁଣ ତାକୁ ଛେଚିକି ରଖିବ ଟିକେ ରସୁ ଶୁଣ ପକେଇବ ତାହେଲେ ସବୁ ଯାକ ତରକାରୀ ପକିବ ପଡିବ ପ ଏଟା ଭେଜିଟେବଲ ପତ୍ରକୋବି ହଉ ଗାଜର ହଉ ଆଉ ବିନ୍ସ ହଉ ମଟର ହୋଉ ପିଆଜ ଲମ୍ବା ଲମ୍ବା କାଟିକି ସବୁ ଯାଗ କାଟିକି ରଖିବ ଯେମିତି ଏଇଟା ଅଦା ରସୁଣ ଯେମିତି ପକେଇଦବ ତେଲରେ ଏଇଟା ସବୁ ଯାକ ତରକାରୀ ତା ଇଏରେ ପକେଇବ ପକେଇଲା ପରେ ଟିକେ ଫାଇଭ୍ ମିନିଟ୍ସ ଟେନ୍ ମିନିଟ୍ସ ଟିକେ ଭା ଆ - ଭା ଭାଜିଦବ ବେଶୀ ଭାଜିବନି ଟିକେ ଭାଜିଲା ପରେ ତାମେ ଟିକେ ଭିନେଗାର
ହଁ
ସୋୟା ସସ୍ ଲୁଣ ଟେଷ୍ଟଟିଙ୍ଗ ସାଟେ ଆଉ ଚମିିନି ମସ ତାଲା ତ ମିଳଚି ଟିକେ ତାର ଦେଖିକି ତାର ପକେଇଲା ପରେ ଚମିନଟାକୁ ପକେଇଦବ ପକେଇକି ପୁରା ତଳେ ବ୍ଲାକ୍ ପେପର ପକେଇବ ଆ ଉ। ତ ଏଠୁ ତ ଯାହାକୁ ପସନ୍ଦ ହେବ କଲେ ସେ! ଟମାଟୋ ସସ ରେ ପକେଇବ ନ ଚିଲି ଚିଲି ସସ୍ ପକେଇବ ଟେଷ୍ଟ ଉପରେ ତ ଆଉ। ପକାଇଲା ପରେ ଚମିଟାକୁ ପକାଇଦବ ପୁରା ତଳେ ଉପରେ ପୁରା ଭଲ ଭାବରେ ମିଶାଇଦବ। ମିାଇଲା ପରେ ତାକୁ ସ୍ମୁଗ ଦେଲେ ହେଲେ ଭଲ ରହିବ। ଗୋଟେ ଗିନାରେ ଆଉ। ଏଇଟା ଯୋଉ ଥାଉନି ଆମର କଣ କୋଇଲା। ଟିକେ ପୋଡେଇକି ମଝିରେ ଟିକେ କୋଇଲା ପକେଇବ ତାହି ଟିକେ ତେଲ କି ଘିଅ କି କଣ ପକେଇକ ଟିକେ ସ୍ମୁଗ୍ ଦେବ। ଭଲ ରହେ ଅଙ୍ଗାର ମଙ୍ଗାର ଶ୍ମୁଗ ଦେଲେ ହେଲେ ଟିକେ ଟିକେ ଭଲ ରହିବ। ଆଜିକାଲି ହୋଟେଲ ରେ ତ ସବୁ ଯାକ ସେଇରାଘ ମିଳିଚି ଆଉ। ଏରାକ ସଲି। ସନ୍ଧ୍ୟାରେ ସବୁଯାକ ଜଳଖିଆ। ଚିକେନ।
ହୁଁ। ହଁ ଯେ ମୁଁ ଭଲ ବହୁତ ଭଲ ସାଧା ବି ତମେ କରିପାରିବ ସେଇଟା ବି କରିପାରିବ।
କହିବ ଚିକେନ ହେଲେ ପକେଇ ପାରିବ ଚିକେନ ହେଲେ ଭଲ ଥାଉଛି ଆଉ। ସାନସାନ ଚୁଙ୍ଗୁଡ଼ି କରିକିରି ସେଇଟା ହେଲେ ପକେଇଲେ ଭଲ ରହିବ ଅଣ୍ଡା ହେଲେ ପକାଇ ପାରିବ।
ଅ ହୁଁ। ଭଲ ଲାଗେ ସେଇଟାରେ ଖାଇବା ପାଇଁ ଆଉ କଣ ଜାଣିଛନ୍ତି ଆପଣ।
ଆଉ କଦଳୀ ଚିପ୍ସ ସେରା ହେଲେ ଯେ ଆଇରେ ବେସନ ହାକା। ପକେଇକି ଛଣା ହେବ। ଆଳୁ ଚିପ୍ସ ହେଲେ କନ୍ଦା ଖଜୀର ଲମ୍ବା ଲମ୍ବା କାଟିକି ଅ ଚପ ବାଇଗଣ ଚପ ସବୁ ଜାଗ ତ ବେଶ ତାହାଲେ ହାକା ବହଳିଆ କରିବି ତାକୁ ଘାଣ୍ଟିବ ଘାଣ୍ଟିଲା ପରେ ତାକୁ ଯୋଉ ପିସ୍ ପିସ୍ କରିକି ଯୋଉ କାଟି ଦଉଛୁ ଆମେ ଟିକେ ଲୁଣ ରେ ଟିକେ ଧୁଇ ଦବ ଧୁଇକି ଶୁଖଲା ରଖିବ ତାରେ ବ ସବୁ ସେଟ୍କଣ କରୁଛନ୍ତି ଯେ ଦୁବେ ଏ ବଳି କରିକି ତମର ରନ୍ଧା ହବ ଆଉ ତାରେ ମିଶେଇକିରି। ବାଇଗଣ ଚପ୍ ଲେ ସେମିତି ଆକା ରନ୍ଧା ହବ।
ଏତିକି ଆଉ ହଁ ତାକୁ ଟିକେ ପିଆଜ ତେଲରେ ଭାଜିବ। କଞ୍ଚା ଲଙ୍କା ଛେଚିକି ଭାଜିବ ଧନିଆ ଟିକେ ପକେଇବ ଅଦା ପକେଇବ ତ ମସଲା ଶୁଖ କିଲା କରିକି ଆଳୁ ପକେଇ ଦବ ବିଲକୁଲ୍ ପାଣି ଦ
ହଁ।
ଏଟା ମସଲା କରିକି ରଖିବ ତାପରେ ତମେ ଆଳୁ ଚପ୍ କୁ ଭଅଣ୍ଡା କଲେ
ହଁ।
ବହୁତ ଭଲ ଲାଗେ ବଣ୍ଡା ବଣ୍ଡାର ମେନ୍ ହେଲା ମସଲାଟା।
ମସଲା।
ମସଲା ଛାଡିକି ଆଉ କିଛି ଭଲ ଲାଗେନି ମସଲା ଟା ହେଲା ବଣ୍ଡା ପାଇଁ ମେନ୍। ତମେ ଯାହାବି ଚ ଚଣା ଚୁଣା ଦିଅ ଯାହା ଦିଅ ସେ କିଛି କିଛି ନାହିଁ ସିନା ତମର ସେଇଟା ଏଟା ମେନ୍ ର ଘରେ। ବାକି ଜାଗ ତ ଆଜିିକାଲି ସବୁ ରେଡିମେଡ ମିଳିଲାଣି ଆ ତମର ବ୍ରେଡ ଚପ୍ ହଉଛି।
ହଁ ବ୍ରେଡ଼ ଚପ୍ ହଉଚି ହଁ ହଁ ବ୍ରେଡ ବ୍ରେଡ ଚ ହଁ। ବ୍ରେଡ଼ ଚପ୍ ହେଲା ବ୍ରେଡ଼ କୁ ହଁ ଶୁଖିଲ ବ୍ରେଡ଼ ରହିବ ତାକୁ ଆକା ବ ଏଇଟା ଆମର ବେସନ ରେ ବୁଡ଼େଇକି କାଢ ଆଗେ ପାଣି ରେ ଟିକେ ହେଲେ ପକେଇବନି।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
ବ୍ରେଡ କୁ ଚୁକେଇଲେ ପାଣି ଲାଗିବ କରି ତାର ଚପ୍ ଟା ଭଲ ହେବନି ହଁ ହଁ ଖରାପ ହେଇଯିବ।
ତାକୁ ଶୁଖୁିଲା ବ୍ରେଡ କ ଆଗ ତମେ ଟିକେ ବେଲନ ରେ ଟିକେ ବେଲିକି ତାପରେ ତମେ ମସଲା ଆଳୁ କ ଆଳୁର ର ମସଲା ରଖିକି କୋଲ୍ଡ କରିକି ତମେ ବେସନ ରେ ବୁଡେଇକି ହଁ। ହଁ ପ୍ଲେନ୍ କରିବ ତାପରେ ତାକୁ ତମେ କର୍ନଫ୍ଲେକ୍ସ ବା ତମର ରୁମାଳି ସିନିଆ ଯ ଆସଛି ସେଟା ତାକୁ ଲଗେଇକି ବି ତମେ ଭାଜି ପାରିବ ଫ୍ରାଏ କରିପାରିବ। ସେଟା ବି ଭଲ ଲାଗେ କରିବା ପାଇଁ ସବୁ ତ ଖାଇବାରେ ଯେତେ ଭଲ ରାନ୍ଧିବ ଯେତେ ସ୍ଵାଦ ଆସିବ ସେଇଟା ସେତିକି ଭଲ ଅ ଛି ଆଉ। ଏଇଆ କଥା କରେ ଆଉ ସବୁ ଫାଷ୍ଟ ଫୁଡ ଆଇଟମ ଯାକ ଆଜିକାଲି ବେଶୀ ଖାଇବାକୁ ଲୋକ ପସନ୍ଦ ବି କରନ୍ତି।
ମ୍ୟାକର ଣୀ ହେଲେ ମ୍ୟାକରଣୀ ହଁ। ମ୍ୟାକରନୀ ହେଲେ ସେମିତି ଆଗା ଯେମିତି ଚଉମିିନ ତିଆରି କରିବ ମାତ୍ର ତାକୁ ଆରେ ଭେଜିଟେବଲ ସବୁ ଯାକ ପରିଅ ମାତ୍ର ମାକ୍ରୋନୀରେ ଏ ସେଇଟା ସବୁ ଯା ପଢ଼ିବନି।
ଖାଲି ଅଣ୍ଡା ଆଉ ତାର ମସଲା ଘରେ ଆଡ଼େ ତିଆରି କରିଆକୁ ପଡ଼ିବ।
ଠିକ ଅଛି ମ୍ୟାଡାମ ତମ ସମୟ ଏଲାଣି ଓକ ମର ଓକେ ଓକେ ମ୍ୟାଡମ ଥ୍ୟାଙ୍କୟୁ ଓକେ ଓକେ